ହ୍ୟାଲୋ।
ମ୍ୟାମ୍ ନମସ୍କାର।
ନମସ୍କାର ମ୍ୟାଡ଼ାମ। କେମିତି ଅଛନ୍ତି?
ଆ ମୁଁ ତ କହିଲି ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ମ୍ୟାମ ମୁଁ ବି ଭଲ ଅଛି ଆପଣଙ୍କର ଡିନର୍ ସରିଲାଣି?
ନାଇଁ ମ୍ୟାାମ ଡିନର ସରିନି ହବ ଆଉ।
ଆଚ୍ଛା ଆଚ୍ଛା।
ଆଜି ବର୍ଷା ଦିନ ପାଗକୁ ନା ମାନେ ଟିକେ ଏ ଥଣ୍ଡା ଥଣ୍ଡା ପାଗକୁ ସେଇ ମୁଗଟିକେ ଅଳସୁ ଅଳସୁଆ ଲାଗୁଛି ଆଉ
ହଁ ମ୍ୟାମ ଦିନ ଯାକ ତ ଏ ବର୍ଷା ହଉଛି ବର୍ଷା ଯୋଗୁ କିଛି କରିବା ପାଇଁ ବି ଇଚ୍ଛା ହଉନି। ସେ ବହୁତ ଅଳସୁଆ ବି ଲାଗୁଛି କଣ ବି ବନେଇ ରୋଷେଇ କରିବା ପାଇଁ ବି ବହୁତ ହି କଷ୍ଟ। ଇଚ୍ଛା ବି ହଉନି କଛି ଗୋଟେ କରିବା ପାଇଁ।
ଆ ଆଜି ତ ମ୍ୟାଡାାମ ବର୍ଷା ହଉଥିଲା କିନ୍ତୁ ଏତିକି ଘଡଘଡି ବିଜୁଳି ନଥିଲା। ନର୍ମାଲ ବର୍ଷା ହିଁ ବର୍ଷା ହିଁ ହଉଥିଲା।
ହଁ ମ୍ୟାାମ ନର୍ମାଲ ବର୍ଷା ହଉଥିଲା। କିନ୍ତୁ ବହୁତ ଜୋର ସେ ବର୍ଷା ହୋଉଥିଲା ନା ତ ବାହାରକୁ ବି କୁଆଡେ ଯାଇ ହଉନଥିଲା। ମୁଁ ତ ମ୍ୟାମ ଆ ଜି ଦିନ ଯାକ ପୁରା ଘରେ ଅଛି କୁଆଡେ ବି ଯାଇ ପାରିଲିନି।
ମୁଁ କିନ୍ତୁ ଆଜି ମ୍ୟାଡ଼ାମ ପୁରା ଦିନକୁ ବର୍ଷାରେ ପୁରା ବାହାରେ ରହିକି ବର୍ଷାକୁ ଏନଜୟ କରିଛି।
ପୁରା ବର୍ଷା ମାନେ ଦିନ ଯାକ ଆଜି ବାହାରେ ରହିଛନ୍ତି ଆପଣ?
ହଁ ପାଖାପାଖି ମତେ ଲାଗୁଛି ମତେ ଘରୁ ବାରଟା କି ସାଢେ ବାରଟା ରେ ବାହାରଥିଲି। ସବୁ ସାମ ସାରି ଆ ଘରୁ ଫରିଲା ବେଳକୁ ହେଇଗଲାଣି ସାଢେ ଆଠଟା ନଅଟା।
ମାମ୍ ବର୍ଷାରେ କେମିତି କୁଆଡେ ଯାଇଥିଲେ ଆପଣ?
ରେନକୋଟ ପିନ୍ଧିଦେଇକି ଯାଉ ଯୋଉଠି କାମ ଥିଲା। ସେଇଠି ଯାଇକି ବସ ଥିଲ ଆଉ। ଆ ଲଞ୍ଚ ଡିନର୍ ମାନେ ବ୍ରେକଫାଷ୍ଟ ଲଞ୍ଚ ସବୁ ହିଁ ଆଜି ବାହାରେ। ରି ବେ ଆଜି ମାନେ ଯେହେତୁ ଲେଟ୍ ରେ ଉଠିଲି ବ୍ରେକଫାଷ୍ଟ ବି ଘରେ କରିନଥିଲି।
ଆଚ୍ଛା ତ ଆପଣଙ୍କର ମାନେ ଦିନ ଯାକ ଆଜି ବାହାରେ ଯାଇଛି।
ଆଜ୍ଞା ବର୍ଷା ଯେହେତୁ କମ ଥିଲାନା ମାନେ ବେଶି ଜୋର ହଉନଥିଲା। ଅ ଳ୍ପ ଅଳ୍ପ ହୋଉଥିଲା ତ ଚଳିଲା ମତେ ଟିକେ ଆଜି ବି ବହୁତ ଦିନ ପରେ ଟିକେ ଅଲଗା ପ୍ରକାର ଫିଲ୍ ହେଲା ଯେ ନାଇଁ ବର୍ଷା ଟା ଗୋଟେ ମୁଁ ଏଞଜୟ କରିପାରୁଛି।
ଆଚ୍ଛା ଆଚ୍ଛା ନାଇଁ ମାମ୍ ମୁଁତ ପୁରା ରୁମ ମାନେ ଘରେ ରହି ଯାଇଛି ଆଉ। କୁଆଡେ ବି ଯାଇ ପାରିଲିନି।
ନହେଲେ ବର୍ଷାକୁ ମ୍ୟାଡ଼ାମ ମତେ ଏମିତି ବି ଡର ଲାଗେ। ବିଜୁଳି ମା ଟର ଲଗିଙ୍ଗୀ ଏଇ ସବୁ ମୋତେ ଟିକେ ବହୁତ ଡ଼ର ଲାଗେ କିନ୍ତୁ ଯେହତୁ ଅଳ୍ପ ଅଳ୍ପ ହେଇଥିଲା ତ ମାର୍କେଟ ସପିଙ୍ଗ ଏଇ ସବୁ ଜିନିଷରେ ଆଜି ଇ ଇ ଇ ଗଲା ଆଉ। ଆପଣଙ୍କ ଘରେ ଆଜି କଣ? ହଁ ଆଜି ଆଜି ମ୍ୟାମ୍ ସପିଂ କଲି ଆଜି ବହୁତ ବଡ ଏକ୍ସପିରିଏନ୍ସ ଥିଲା।
ମାମ୍ କଣ କଣ କଣ ସପିଂ କଲେ ଟିକେ ମତେ କହୁନାହାନ୍ତି?
ମ୍ୟାମ୍ ଗୋଟେ ଇନ୍ତ୍ରେଷ୍ଟିଙ୍ଗ ଜିନିଷ ଶୁଣନ୍ତୁ ଗୋଟେ ଏ ଏ ନୂଆ ନୂଆ ଷ୍ଟୋର ଖୋଲିଚି ମୁଁ କେତେ ଦିନ ତଳେ ଦେଖିଥିଲି ଗୋଟେ ଆଡ଼ଭାଟାଇଜମେଣ୍ଟ ତ ସେଇଥିରେ ମ୍ୟାମ୍ ଏମତି ଅଛି ଆପଣ ଯାଇକି ୱେଟ ଚେକ୍ କରିବେ ଆପଣଙ୍କ ୱେଟ ଯେତିକି ଥିବ ସିଏ ଆମର ଯୋଉ ନେକ୍ ବ୍ୟାଣ୍ଡ ନାହିଁ ଆମର ବ୍ଲୁଟୁଥ
ବ୍ଲୁଟୁଥ୍ ବାଲା ଆଜ୍ଞା ଆଜ୍ଞା।
ତ ଆପଣଙ୍କ ୱେଟ୍ ଯେତିକି ହବ ସେ ନେକ୍ ବ୍ୟାଣ୍ଡ ଟା ଆପଣ ସେତିକି ଟଙ୍କାରେ କିଣିକି ଆଣିବେ। ଆଉ ତା ଛ
ହଁ ମ୍ୟାମ୍ ସତ କଥା କହୁଚନ୍ତି କୋଉଠି ଏମିତି ହଉଛି?
ଅ ହଁ ଭୁବନେଶ୍ୱର ରେ ମ୍ୟାଡ଼ାମ୍ ଏମତି ଗୋଟେ ଷ୍ଟୋର ଅଛି ସେଇଠି ଆଉ ଉ ଉ ଉ ସେଇ ଜାଗାରେ ନା ମାନେ ଆ ଆ ସେଇଟା କେବଳ ସଟରଡେର ଅଫର ଅଛି। ଆଉ ସେଠି ଅ ଆ ଏମତି ନୁହେଁ ଯେ ଆପଣଙ୍କୁ ଆଉ କିଛି ପର୍ଚେସ୍ କରିବାକୁ ପଡ଼ିବ କେବଳ ସେ ନେକ୍ ବ୍ୟାଣ୍ଡ ଆପଣ ୟୁଜ୍ ମାନେ କିଣିକି ଆଣିପାରିବେ। ତ ଏଇଟା ମ୍ୟାଡାମ୍ ଲାଷ୍ଟ ସଟରଡେରୁ ଷ୍ଟାଟ୍ ହେଇଥିଲା ତ ମୁଁ ଉ ଉ ସେ ତେଳେ ମୁଁ ଭୁଲି ଯାଇଥିଲି ମାନେ ହଠାତ୍ ଏମତି ମନେ ପଡ଼ିଲା ବେଳକୁ ଭୁଲି ଯାଇଥିଲି ତ ପା ଆଜି ମତେ ଏମତି ଯିବାର ଥିଲା ବି ସେଆଡେ। ତ ମୁଁ ଭାବିଲି ଦେଖିଆ ପଚାର ଦିଏ ତ ମ୍ୟାଡାମ୍ ତିନିଟାରୁ ପାଞ୍ଚଟା ଭିତରେ ଅଫର ଥିଲା ଏମତି ମୋ କାମ ସରିଲା ବେଳକୁ ହେଏ ତିନଟା ହେଇଯାଇଥିଲା। ତ ମୁଁ ଯାଇକି ଗଲି ମୁଁ ଆଉ ମୋ ମାଙ୍କୁ ନେଇକି ଯାଇଥିଲି ତ ମୋ ୱେଟ୍ ହିସାବରେ ମୋର ଫିଫ୍ଟି ସେଭେନ୍ ରୁପିଜ୍ ପଡ଼ିଲା ଆଉ ମାଙ୍କର ୱେଟ୍ ହିସାବରେ ସିକ୍ସଟି ୱାନ୍ ତ ଆମେ ୱାନ ଆ ୱାନ୍ ୱାନ୍ ଏଇଟି ରେ ଦିଟା ଆଣିଦେଲୁ ନେକ୍ ବ୍ୟାଣ୍ଡ।
ଆରେ ବା ମାଡ଼ାମ୍ ବହୁତ ବଢ଼ିଆ ଜିନିଷ ଟା ମୁଁ ଆକ୍ଚୁଆଲି ମାନେ ଯେହେତୁ ମୋର ଟିକେ ମାନେ ଖରାପ ହେଇଯାଇଚି ବ୍ଲୁ ଟୁଥ୍ ମୁଁ ବି ଭାବୁଥିଲି ଅର୍ଡର ମାନେ ଅର୍ଡର କରିବି ବୋଲି କିନ୍ତୁ ଯଦି ମୋର ସେମତି କିଛି ଆଭେଲେବୁଲ ଥାଆନ୍ତା ତ ମେ ବି ମୁଁ ବି ସେମତି ଯାଇକି ଆଣିପାର ଥାନ୍ତି ବହୁତ ବଢ଼ିଆ ଜିନିଷ ଟେ। ଟେ ଏମତି ଅଫର ତ ମୁଁ କୋଉଠି ଶୁଣିନି ଆଜି ଫାଷ୍ଟ ଟାଇମ୍ ପାଇଁ ଶୁଣିଲି କି ଏମତି ବି ମିଳୁଚି ବୋଲି। ଆଚ୍ଛା ମାମ୍ ଆଜ୍ଞା।
ଆଉ ଗୋଟେ ସଟରଡେ ଅଛି ମ୍ୟାମ୍ ଏଇଟା ଦିଟା ସଟରଡେ ଗଲା ଆଉ ଗୋଟେ ସଟରଡେ ଅଛି ଲାଷ୍ଟ ସଟରଡେ।
ଆଚ୍ଛା ଓନ୍ଲି ମାମ୍ ସେଟା କଣ ଖାଲି ସଟରଡେରେହିଁ ରହୁଚି ଅଫର୍?
ହଁ ସଟରଡେ ତିନଟା ରୁ ପାଞ୍ଚଟା ଭିତରେ ଆଉ ଉ ଉ ସେଇଟା ଏମତି ଆପଣ ଦେଖନ୍ତୁ ଏସ ଏନ୍ କମ୍ୟୁନିକେସନ ଅଛି ତାର ଅଲଗା ଅଲଗା ଏବେ ବ୍ରାଞ୍ଚ ଅଛି ଆ ପଣଙ୍କ ଏ ଏରିଆରେ ବି ସର୍ଚ କରିବେ ଯଦି ସେ ଏରିଆରେ ବି ଥିବ ତାଙ୍କର ସେମ୍ ଅଫର ସେଇଠି ମଧ୍ୟ ଆପ୍ଲି କେବୁଲ୍।
ଆଚ୍ଛା ଆଚ୍ଛା ମାମ୍ ଜଣେ ଯାଇକି କଣ ଗୋଟେ ହି ଥରେ ହିଁ ଆଣିପାରିବ?
ଆ ଆଜ୍ଞା ମ୍ୟାଡାମ୍ ଗୋଟେ ଥର ବୋଧେ ଆଣିପାରିବ ହଁ ମୁଁ ଆଉ ଗୋଟେ କଥା ତ ତାଙ୍କର ଥିଲା ମୁଁ ଜାଣିନଥିଲି। ତ ସେ କହିଲେ କି ତାଙ୍କର ଯୋଉ ସୋସିଆଲ ମିଡିଆକୁ ତାକୁ ଟିକେ ଫଲୋ କରିବାକୁ ପଡ଼ିବ। ତ ମାଆଙ୍କର ତ ଟୋଟାଲେ ବି ମୋର ବି ସୋସିଆଲ ମିଡିଆ ବହୁ ବହୁତ ରେୟାର ୟୁଜ କରେ ଆଉ ମାଆଙ୍କର ଦେଖିଲା ବଳକୁ ଏମତି ବି ସୋସିଆଲ ମିଡିଆ ନାହିଁ, କିନ୍ତୁ ସେ କହିଲେ ଆପଣ ଗୁଗଲ ରେଟିଂ ବି ଯଦି ଦଉଛନ୍ତି ତାହେଲେ ମଧ୍ୟ ହେଇପାରିବ, ତ ମାନ କେବଳ ଗୁଗଲ ରେଟିଙ୍ଗ୍ ରେ ହେଇଗଲା।
ଆଚ୍ଛା ଆଚ୍ଛା ମୁଁ ତ ମ୍ୟାମ୍ ସୋସିଆଲ ମିଡିଆ ୟୁଜ୍ କରେନି। କିନ୍ତୁ ଯୋଉଠି ବି ଯାଏ ଗୁଗୁଲରେ ରେଟିଙ୍ଗ ଦେଇଦିଏ। ଆଚ୍ଛା ମ୍ୟାମ ବହୁତ ବଢିଆ ଜିନିଷ ଟା, ମତେ ଏବେଠୁ ଇଣ୍ଟରେଷ୍ଟ ଲାଗୁଛି କି ଆଉ ୱେଟ୍ ହିସାବରେ ଆପଣ ଏମିତି ଜିନିଷ ମାନେ ଡେଲି ୟୁଜ୍ ଆପଣଙ୍କର ସବୁବେଳେ ଦ କାର ପଡିବ ନା ସେ ଜିନିଷ ଟା।
ସବୁଠୁ ଇଣ୍ଟରେଷ୍ଟିଙ୍ଗ କଥା ମୁଁ ମୋ ଲାଇଫ୍ ରେ ନା କେବେବିି ସେଇ ବ୍ଲୁଟୁଥ୍ ନେଇକିବାଟା ଆଜି ପର୍ଯ୍ୟନ୍ତ, ମୁଁ ନିଜେ ମାନେ ୟୁଜ କରିନି କି କିଣିବି ନାହିଁ। ମୁଁ ନର୍ମାଲି ଯୋଉ ଆପଣ ଇୟରଫୋଡ଼ ଜାଣିଥିବେ ସେଇଟା ହିଁ ୟୁଜ୍ କରେ। ଆଉ ବହୁତି କମ୍ ହିଁ ସେମିତି ରେଗୁଲାର ବେସିସ୍ ରେ ମୁଁ ନାହିଁ। ଆଉ ମୁ ହଁ କିଣିକି ଗିଫ୍ଟ ଦେଇଚି କାହାକୁ, ମୋ ଭଉଣୀ ଗିଫ୍ଟ ଦେଇଛି ଏମତି, ତ ଆଜି ଫାଷ୍ଟ ଟାଇମ୍ ମାନେ କିଣିଲି, ଆଉ ସେଟା ସେ ବି ଚାର୍ଜ ବି ଚେକ୍ କରିକି ଦଉଛନ୍ତି। ମ୍ୟାମ ଦେଖନ୍ତୁ ଏମିତି ବି ଆମେ ଗୋଟେ ଥର ଖାଇବାରେ ବହୁତ ପଇସା ଉଡେଇ ଦଉଛେ। ତ ପଚାଶ ଷାଠିଏ ଟ, ପଚାଷା ଟଙ୍କା ଯଦି ମିଳୁଛି, ଆଉ ଗୋଟେ ମଜାଦାର କଥା ମ୍ୟାମ୍ ଶୁଣନ୍ତୁ? ତ ସେଇ ଯୋଉ ଯୋଉ ଯୋଉ ମାନେ ଷ୍ଟୋର ଯୋଉ ସେମାନେ ସେୟାର କରୁଛନ୍ତି ଭିଡିଓ, ତ ସେଇଥିରେ କିଛି ଜଣ ଏମିତି ଲେଖିଥିଲେ ଯିଏ ଯଦି ଆମେ ଅଙ୍ଗନବାଡି ଛୁଆଙ୍କୁ ନେଇକି ଯିବା, ଆପଣ ଜାଣିଥିବେ ମ୍ୟାମ ଅଙ୍ଗନବାଡି ଛୁଆ ତିନି ବର୍ଷ ପାଞ୍ଚ ବର୍ଷ ଭିତରେ ପିଲା। ସେ ଗୋଟେ ମଜାଦାର କଥା ନା ମ୍ୟାମ୍ ତାହେଲେ ମିଳିବ
ହଁ ମ୍ୟାମ୍, ତାଙ୍କର ସେଇଟା ବି ଗୋଟେ କୋଶ୍ଚିନ୍ ମ୍ୟାମ୍। ହଁ ଯଦି ମୋର ତ ଦିଟା କୋଶ୍ଚିନ ବାହାରିଲା, କି ଜଣେ ଯାଇକି ଆ ଆଉ ଥରେ ଆଣିପାରିବ କି ନାହିଁ, ଆଉ ମାନେ ସେକେଣ୍ଡ ଟାଇମ୍ ଆଣିପାରିବ କି ନାଇଁ, ଆଉ ଯଦି ଏମିତି ଛୁ ପିଲା କିଏ ନେଇକି ଯିବ, ସେମାନେ ତ ଦଶ କୋଡିଏ ଟଙ୍କା ଦେଇକି ମତେ ଲାଗୁଚି ବ୍ଲୁ
ମ୍ୟାମ୍ ଶୁଣନ୍ତୁ? ଗୋଟେ କଥା ହଉ ଚିକି ମୁଁ ପଚାରିଲି, ସେ କହିଲେ ଆ ଆପଣଙ୍କର ଫୋନ ଟା ଯେତିକି ଥିବ ଆପଣଙ୍କୁ ସେତିକି ଟା ମିଳିବ, ମାନେ ଭାବନ୍ତୁ ଆପଣ ଦୁଇଥର ଯାଉଛନ୍ତି ବଟ ଆପଣ ଆଉ ଗୋଟେ ଫୋନ ନେଇକି ଯାଉଛନ୍ତି। ତାହେଲେ ଆପଣ କଣ ହଉଛି, କାହିଁକି ନା ଆଇଡି ଅଲଗା ହବ ନା ତାଙ୍କୁ ରିଟିଂ ଆପଣ ଦେଇପାରିବେ। ତାହେଲେ ସେଇଟା ମ୍ୟାମ୍ ହେଇପାରିବ।
ସେମିତି ତ ହେଲେ ମ୍ୟାମ୍, ମ୍ୟାମ୍ ସେମିତି ତ ହେଲେ ମୋର ଦିଟା ମେଲ ଆଇଡି ଅଛି, ତ ମୁଁ ଗୁଗୁଲରେ ତ ଦିଟା ତାଙ୍କର ରେଟିଂ ଦେଇପାରିବି ଆରାମସେ। ତାମାନେ ତ ଦିଟା ବ୍ଲୁଟୁଥୁ ଆଣିପାରିବି ଆରାମସେ।
ଆଜ୍ଞା ଆଜ୍ଞା ମ୍ୟାଡ଼ାମ ଆପଣ ସେଟା ଟ୍ରାଏ କରନ୍ତୁ, ଆଉ ହେଲା କି
ବୋହୁତି ବଢିଆ ବୋହୁତୁ ବଢିଆ ଅଫର ଅଛି, ମତେ ତ ଏବେଠୁ ଲାଗିଲାଣି କି କେବେ ସଟର ଡେ ଆସିବ ମୁଁ କାଇଁ, ମାନେ ମୁଁ ଯଦି ଟିକେ ଆଗରୁ ଜାଣିଥାନ୍ତି ତ ମତ ଲାଗୁଚି ମୁଁ କଣ ଦିଟା କଣ ଚାରଟା ନେଇଆସିଥାନ୍ତି ବ୍ଲୁଟୁଥ।
ଆଉ ଗୋଟେ ଇଣ୍ଟଷ୍ଟିଂ କଥା ମ୍ୟାମ୍। ଆପଣ ଯୋଉ ସେକଣ୍ଡ କୋଶ୍ଚିନ୍ କହିଲେନି ଅଙ୍ଗନବାଡି ଛୁଆଙ୍କ କଥା, ତ ମୁଁ ବି ସେଇଟା ଟି ମ୍ୟାମ୍ ଭାବିକି ଲୋକମାନେ ଏମିତି ଥିଲେ ନା ମୋ ଘର ପାଖରୁ ମୁଁ ଦଶଟା ଛୁଆଙ୍କୁ ନେଇକି ଯିବି ତ ଦଶଟା ମୁଁ ପାଇକି ଆଣିବି ତ ମୁଁ ସେ କୋଶ୍ଚିନ୍ ଟା ତାଙ୍କୁ ପ ଚାଲି, ମ୍ୟାଡାମ୍ ସେ ଷ୍ଟୋର ଷ୍ଟାପମାନେ ନା ହସି ପକେଇଲେ। କାହିଁକି ନା ଏଇଟା ନିହାତି ଏବେ ଗୋଟେ ଫନି କୋଶ୍ଚିନ୍ ନା।
ହଁ ମ୍ୟାମ୍ ମତେ ବି ଆପଣ ଯାହା ହଉ ପଚାରି ପାରିଲେ। ଆଛା ମ୍ୟାଡ଼ାମ ସେ ଷ୍ଟୋର ଇଏ କଣ ଆସ୍ନାର ଦେଲେ ଆପଣଙ୍କୁ।
ତ ମ୍ୟାଡାମ ସିଏ କହିଲେ ମ୍ୟାଡାମ୍ ହେଇପାରିବ କିନ୍ତୁ ନା ନା ହେଇପାରିବ ଏମିତି କଲେ ଛୁଆ ମ୍ୟାଡାମ୍ ଙ୍କୁ ନା ସେ ଆଉ ମ୍ୟାମ୍ ଟିକେ ମ୍ୟାନେଜ କରିବେ ନା। ତ ସେ କଣ୍ଟ୍ରୋଲ କରିକି ହସୁ କୁ କହିଲେ କହିଲେ ଏଇଟିନ୍ ପ୍ଲସ ହେଇଥିବା ଦରକାର ଏଇଟା ଗୋଟେ କହିଲେ।
ଆଛା ଆଛା ମାନେ ଏଜ କ୍ରାଇଟିସ୍ କଥା ହେଲେ ଅଛି।
ଏବେ ଲଗେଇଦେଲେ ନା।
ହଁ ଆଛା ଆଛା ହଁ ଯଦି ଯଦି ଛୋଟ ତୋ ପିଲାଙ୍କୁ ବି ନେଇକି ଆମେ ଯିବା ତ ସେମାନେ ତ ସୋସିଆଲ ମିଡିଆ ଓବେଶ୍ଲି ୟୁଜ କରୁନଥିବେ। କି ତାଙ୍କ ପାଖରେ ଗୁଗୁଲ ରେ ଟ ଆଇଡି ନଥିବ ତ ସେ ତାହେଲେ କଉଥିରେ ଦେବେ।
ହଁ ମ୍ୟାଡ଼ାମ ଏଇଟା ସେ ମଧ୍ୟ କହିଲେ ମୁଁ କହିଲି ଆପଣ ଏମିତି ଗୋଟେ କ୍ରାଇଟେରିଆ ରଖୁଛନ୍ତି ଆପଣଙ୍କୁ ସୋସିଆଲ ମିଡିଆ ଫଲୋ କରିବା ପାଇଁ। ତ ଭାବନ୍ତୁ ଜଣେ ଯଦି ପୁରା ଯାଉଛନ୍ତି ଏଜେଡ ଲୋକ ସିଏ ତାଙ୍କର ସ୍ମାର୍ଟ ଫୋନ ନାହିଁ ତ କେମିତି ହବ ନା ତାଙ୍କର ମ୍ୟାଡାମ ହେଇପାରିବ ନାହିଁ ଏମିତି କହୁଥିଲେ ଆଉ।
ଆଛା ଆଛା ମାନେ ତାଙ୍କର ତାହେଲେ ଗୋଟେ ଏରେ କି ଯାହାର ଆଇଡି ଥିବ ଆଉ ଯ ଅଠର ବର୍ଷ ର ଅଧିକ ହେଇଥିବ ତାହେଲେ ମାନେ ଯାହା ଦ୍ଵାରା କି ତାଙ୍କର ରେଟିଙ୍ଗ ଟା ବଢିବ ଆଉ ମାନେ ଲୋକ ଜାଣିବେ ଆଉ।
ତାପରେ ମ୍ୟାଡାମ ମୁଁ ଜାଣିବାକୁ ପାଇଲି କି ସେ ଷ୍ଟୋରଟା ଏବେ ଜଷ୍ଟ ଟୁ ମନ୍ଥ ହେଲା ଉପନ୍ ହେଇଛି ତ ସେଇଟା ବୋଧେ ସେମାନେ ପ୍ରମୋଷନ ପାଇଁ ଏମିତି ବି ହେଇଛି ନା ଦଶ ହଜାର ଟଙ୍କାର ଯଦି ଆପଣ ଏ ମୋବାଇଲ କିଣୁଛନ୍ତି ତାହେଲେ ଆପଣଙ୍କୁ ଗୋଟେ ସାଇକେଲ ମଧ୍ୟ ମାନେ ଫ୍ରି ଗିଫ୍ଟ ହିସାବରେ ମିଳିବ।
ଆରେ ଆରେ ଭଗବାନ ମ୍ୟାାମ ମତେ ଏବେ କାଇଁ ଏ ସବୁ ଜଣା ପଡୁଚି ବିଲ ବିଲିପ କରିବନି ଦଶ ଦିନ ପୂର୍ବରୁ ଆକଚାଲି ମୋ ଭାଇ ତାର ଗୋଟେ ମୋବାଇଲ ଟେ କିଣିଚି। ଯଦି ଟିକେ ପୂର୍ବରୁ ବି ଜାଣିଥାନ୍ତୁ ମତେ ମାନେ ମତେ ଲାଗୁଚି ବୋହୁତି ହି ବୋହୁତି ବଢିଆ ହୋଇଥାନ୍ତା ମ୍ୟାଡାମ୍।
ମୋବାଇଲ ମୋ ମୁଁ କହିଲି ସର୍ଭିସିଙ୍ଗ କଲେ ବି ଗିପ୍ଟ ମିଳୁଚି ମୋ ସାମନାରେ ଜଣେ ପିଲା ସେ ତାଙ୍କର ଉ ଯାଇଥିଲେ କିଛି ମୋବାଇଲର ସର୍ଭିସିଂ କରିବାର ଥିଲା ତାଙ୍କ ମୋ ସାମ୍ନାରେ ମ୍ୟାଡାମ୍ ମୁଁ ଦେଖିଲି ଯେ ଗିଫ୍ଟ ମିଳିଲା ତ ସେଇଟା ତାଙ୍କ ଭିଡିଓ ସେ ବି ବନଉ
କୋଉଠୁ ନେଇଥିବା ଦରକାର ନା ମାନେ ଅଲଗା କୋଉଠୁ ନେଇକି ତାଙ୍କ ପାଖ
ନାଇଁ ମ୍ୟାଡ଼ାମ ଆପଣ ଆଗରୁ ଯଦି ଥିବ ବଟ୍ ଆପଣ ସର୍ଭି ତି ଡିପ୍ ଆପଣ ପକେଇବାକୁ ଯାଉଛନ୍ତି କିଲ। ତାହେଲେ ମଧ୍ୟ, ସେଇଟା ଆପଣଙ୍କ ପାଇଁ ଆପଣଙ୍କୁ ଗିଫ୍ଟ ଦେବେ।
ଆରେ ବା ମ୍ୟାଡାମ, ବଢିଆ ମାନେ ବହୁତ ହି ମାନେ ବଢିଆ ଲାଗିଲା ଏ ସବୁ ଜିନିଷ ବି ଅଛି, ମତେ ଷ୍ଟିଲ୍ ଏବେ ବି ବିଲିଭ କି ୱେ ହିସାବରେ କି ଗୋଟେ ବ୍ଲୁଟୁଥ ଦଉଛନ୍ତି।
ସେମାନେ ତ ପେଟି ପେଟି ରଖିଥିଲେ। ତ ମୁଁ।
ଆଛା ମ୍ୟାମ ସେ ବ୍ଲୁଟୁଥରେ ବି କିଛି ବ୍ରାଣ୍ଡ ଥିଲା, ନା ନାଇଁ ଯେମିତି ଏମତି କାଲି ସେଇ ଟାଇପ ର ଏମିତି ଥିଲା।
ହଁ ବ୍ଲୁଟୁଥ ମ୍ୟାମ ବୋଟ କମ୍ପାନୀ ର ଥିଲା। ବଟ ମତେ ଲାଗୁନି ଯେ ସେଟା ଅରିଜିନାଲ ବଟ, ବୋଟ ବୋଟ କମ୍ପାନୀର। ବଟ୍ ଚଳିବ ଦେଖିବା ମ୍ୟାମ୍, ଠିକଠାକ୍ ଅଛି। ମୁଁ ଦିଟା ମତେ ସେ ତ ଫାଷ୍ଟ ବ୍ଲୁ କଲର ଦେଇଥିଲେ। ତ ତାପରେ ମୁଁ ତାଙ୍କୁ ପଚାରିଲି ଯେ କିଛି ବ୍ଲାକ୍ କଲର ଅଛି କି, ତ ସେ ବଲାକ୍ କୁ ରେଡ୍ ବ୍ଲାକ୍କୁ ୟଲୋ ମତ ଭଲ ଲାଗିଲାନି। ତ ମୁଁ ଗୋଟେ ବ୍ଲୁ ଆଣିଛି ଆଉ ଗୋଟେ ଟିଲ୍ କଲର ଆଣିଛି।
ଆଛା ଟିଲ କଲର, ଆଜ୍ଞା ବୋଟ ଦଉଛନ୍ତି ଆଉ ସେ। ଆଛା। ଆଛା ମୁଁ ତ ଏବେ ବି ମାନେ, ମାନେ ମୁଁ ସକ ରେ ଅଛି ମ୍ୟାମ ଆପଣଙ୍କ ଯୋଉ ଅଫର ଟ ଶୁଣିକି ଖୁସି ତ ଲାଗୁଛି, କେବେ ସତଟେ ହବ
ଆପଣ ଦେଖନ୍ତୁ ମ୍ୟାମ ସର୍ଚ୍ଚ କରିବେ ଗୁଗଲରେ, ଯଦି ଆପଣଙ୍କ ଏରିଆରେ ସେଇ
ହଁ ମ୍ୟାଡ଼ାମ ନିହାତି ନିହାତି। ମୋତେ ତ ଏବେଠୁ ଇଏ ହେଲାଣି, ମୁଁ ମାନେ ଯାଇକି ସର୍ଚ୍ଚ କରିବି ବୋଲି।
ହଁ ଆପଣଙ୍କ ସ ମ୍ୟାମ କଥା ହେଇ ବହୁତ ଖୁସି ଲାଗିଲା, ଆଉ ଆପଣ ଗୋଟେ ଫ ଥ୍ୟାଙ୍କୟୁ ମାମ୍ ଥ୍ୟାଙ୍କୟୁ।
ଆଜ୍ଞା।